ଅପା ଜୟଗୁରୁ।
ହଁ ଜୟଗୁରୁ କଣ କରୁଥିଲ?
ଏ ବସିଥିଲି ଛୁଆ ପଢୁଥିଲେ ତ ବସିଛି ଆଉ।
ଓହୋ ଆଉ ରୋଷେଇ।
ରୋଷେଇ ଏବେ କରିନି ଆଠଟା ହେଲେ ଆରମ୍ଭ କରେ।
ଆମ ତ ସେଇଆ ଆଟା ସାଢ଼େ ଆଠଟା ଏମିତି
ହଁ ଆଉ ଆମେ କେହି ସନ୍ଧ୍ୟାବେଳେ କେହି କିଛି ଖାଉନା। ଏଇ ଛୁଆ ଯାହା ବିସ୍କୁଟ ବିସ୍କୁଟ ଖାଇବେ ଆଉ ତାପରେ ଶଶୁ ଶଶୁର ଟିକେ ମୁଢି ସେଓ ବିସ୍କୁଟ ଏଇଗୁଡା ଟିକେ ଦେଇଦିଏ।
ହୁଁ
ସେମାନଙ୍କର ଅଭ୍ୟାସ ଅଛି ଆଉ ମୁଁ କିଛି ଗୋଟେ ଖାଇଲେ ମୋର ଇଛା ହୁଏନି ରାତିକୁ।
ଭସ୍ମ ଏକ୍ଜାଟ ମୋଭିିଛି
ମାନେ ଯେମିତି ଲାଗେ ଯେ ଛାତି ପାଖରେ ପୁରା ଗଦା ହେଇଛି।
ବାସ ବାସ୍ ସନ୍ଧ୍ୟାଳେ କଣ ଟିକେ ଖାଇଲେ ଆଉ ରାକୁ ଇଛା।
ଇଚ୍ଛା ହୁଏନି ଆଉ ମୁଁ ଯେତେ ପାରିବି ମାନେ ପାଞ୍ଚଟା ରୁ ସାତଟା ବି ଭିତରେ ପୁରା ପାଞ୍ଚ ଛଅ ଗ୍ଲାସ ପାଣି ପିଇବି।
ବଢିଆ କର ମୁଁ ତ ସେମିତି ପିଏ ପାଣି ଆଉ।
ସେଇ ଟାଇମ ଭିତରେ ପୁରା ପାଣି ପୁରା ଯେତେ ପାରିବି ପିଇ ପାରିବି।
ହୁଁ ନାଇଁ ତ ମୁଁ ତ ସେଇମିତି କା। ରାତିରେ ବି ଦିପହର ଖାଇବାା ଟିକେ ଡେରି ହୁଏ। ତ ପରେ ରାତି ଖାଇବା ଟିକେ ଡେରି ଏ ସେତିକି ଖାଇକି ସ ଆଉ ସନ୍ଧ୍ୟା ବେଳେ କିଛି ନାହିଁ।
ହଁ
ହୁଁ
ତାପରେ ଲେଟରେ ତ ଖାଇଛନ୍ତି ଆଉ କଣ ସଂଧ୍ୟାରେ ଇଛା ହବ ଖାଇବା ପାଇଁ।
ଆଉ କଣ ତମେ କେବେ ଇଏ କରୁଛ କଣ କହିଲ।
ମୁଁ କହିଲି ସେଥିପାଇଁ କିଛି କରିନି ତା ପାଖରେ ଏବେ ବସିଥିଲି ତା ବାପା ବସିଛନ୍ତି। ହେଲେ ବି ମୁଁ ବି ଟିକେ ବସିଥିଲି ସେ ସ୍କୁଲ ହୋମାୱାର୍କ ସାରିବ ତାପରେ ଘରର ପଢିବ। ଆଉ ପଡିଲା ବେଳକୁ ମୁଁ ସେତେବେଳକୁ ଆଠଟା ବେଳକୁ ଆସିବି ଯଦି ଭଜା ଭଜି। କରିବାର କଥା ଆଗ ଭଜା କାଟିକିରି ବସେଇଦବି ତାପରେ ଅଟା ଚକଟି ବି। ଅଟା ଚକଟିଲା ଭିତରେ ଭଜା ବି ଅଧା ହେଇଯାଇଥିବ।
ହୁଁ
ଗୋଟେ ସାଇଟିକୁ ନେଇଯିବି ଆର ପଟ ଚୁଲାକୁ ନେଇଯିବି ସେ ସିମ୍ ରେ ବସିଥିବ ଏପଟେ।
ହଁ ରୁଟି ରୁଟି କରିବ ଆଉ
ଗୋଟେ ଗୋଟେ କରେ ଆଉ।
ଆମେ ତ ଦି ଯା ବଡ ତଳେସେ ରହୁଛୁ। ସାନ ମୋ ଉପରେ ଆଉ ବାବା ମା ଦିଅର। ଆମେ ସାତ ସାତ ଜଣ ଉପରେ ସିଏ ପନିପରିବା କାଟିଦିଏ ତର ତରକାରୀ ପତ୍ର ପାଇଁ ମୁଁ ଇଆଡେ ଅଟା ଫଟା ଚକ ଦିଏ ତାପରେ ଶ୍ୱଶୁର ବି ଜନ୍ତା ରୁଟି ଖାନ୍ତି ଶାଶୁ ଶ୍ୱଶୁର। ତା ବାଇଆଡେ ଯନ୍ତି ଲି। ଚକରିକିଖି ଦେବି ଯନ୍ଥର ଗୋଟେ ଶୀଘ୍ର କରିବାକୁ ପଡେ ଶୁଖିଯାଏ। ଆଉ ହୁଁ! ଆଉ ପଡେଇ ରୁଟି ସାଧା ରୁଟି ଯୋଉଟା ଆମେ ଖାଉ କରିଦିଏ। ମୁଁ ଏଇଆଡେ ମୋର ବେଲି ବୁଲାକି ଶେକିଲା ବେଳକୁ ପରିବା ପତ୍ର କାଟିକି ଆସେ। ଆସିଥାଏ ସେକି ଦିଏ ମୁଁ ଆଡ଼େ ବେଲୁଥାଏ ଆଉ। କାଟି କୋଟା ଦେଇକି ବାସନ ଫାସନ ମାଜିକି ସେଠୁ ଏ ଘର ପୋଛା ପୋଛି କରିଦେଉ। ଖାଆ ପିଆକୁ ଦେଇକି ଯେତେବେଳେ ଖାଇବେ ଖାଇ ପିକି ସେଠୁ ବାସନ ଫାସନ ମାଜିକି ଶୋଭ ଆଉ। ଦି ଜଣ ଯେହେତୁ ଟିକେ ଇଏ
ଆପଣ ତା ହେଲେ ବଡ ନାଇଁ?
ମୁଁ ମଝିଆଁ!
ଓହୋଃ ମଝିଆଁ।
ହୁଁ!
ଉୁଁ ହୁଁ
ମଝିଆଁ ବଡ ଯା ତଳେ ସିଏ ରୁହନ୍ତି ବଡ ଯା ଦେଢଶୁର। ଆଉ! ପୁତୁରା, ଝିଅରେ ତଳେ ରୁହନ୍ତି।
ଓହୋଃ ଆପଣ ଦୁଇ ଜଣ ଗୋଟେ ଠେଇଁ ଅଛନ୍ତି ଆଉ!
ହଁ ହଁ ହଁ!
ହୁଁ! ଆଉ ଯନ୍ତା ରୁଟି ଟା ଭଲ ଲାଗେ।
ଯନ୍ତା ରୁଟି ଟା ନରମ ଲାଗେ ନା। ହୁଁ!
ଟିକେ ମିଠା ବି ମିଠା ଆଞ୍ଚଟା ବି ପଳେଇ ଆସେ।
ହଁ ମିଠା ଅଂଶଟା ପଳେଇ ଆସେ, ହଁ।
ଜନ୍ତି ଦେଲେ ଯେମିତି କାକରାରେ ଜନ୍ତା ହୁଏନି କି? ଅଟା କା କାକରା ଟା ଯ
ସେଇପାଇଁ ତ ଅଟାଟାକୁ ଅଟାଟାକୁ ଅଟାଟାରେ ବି ଡାଇବେଟିସ୍ ବଢୁଛି ଅଟା ଖାଇଲେ। ଏଇ ଯୋଉ ଶ୍ରୀଧନ୍ୟ ଯୋଉ ମିଲେଟ୍ସ୍ ଖାଉଛନ୍ତି?
ହଁ, ହଁ!
ପୁରା ମନା କରୁଛି ନା ଅଟାଟା ଖାଇବା
ଅଟାଟା ଖାଇବା ପାଇଁ। ହଁ ଏବେ ତ ଯୋଉ
ଭାବୁଛି ହଁ ଦେହଟା ପାଇଁ ଏ ଭଲ ଅଟା ଆଦୌ ନୁହେଁ।
ରୁଟି ଟା ଦେହ ପାଇଁ ଭଲ ବୋଲି କି।
ହଁ! ରୁଟି ଟା କୁହନ୍ତୁ ଭଲ କିନ୍ତୁ ଏବେ ଯୋଉ ଦେଖୁଛ ଆମେ ଭାବିଲ ଆଉ ଏ ଦଶ, କୋଡିଏ ବର୍ଷ ତଳର କଥା ଘରେ କାହାକୁ ଡାଇବେଟିସ୍ ଥିଲା ନା ବ୍ଲଡପ୍ରେସର
କିଛି କିଛି!
ଏବେ ସ ଗହମ ଆଗ ସରକାର ଦେଇଦେଲା ପାଟି ପୁରା ଯେମିତି ସମସ୍ତଙ୍କୁ ଇଏ କରିଦେଲା ଲୋକମାନେ ଗାଁ ମାନେଙ୍କରେ ଏତେ କଣ ଖାଉଥିଲେ ରୁଟି? ସେମିତି କାଁ ବାଁ ଖାଉଥିଲେ ନହେଲେ ନାଇଁ ଭାତ। କିନ୍ତୁ ରୁଟି ଚଖେଇ ଦେଲେ ହେଠୁ ବ ରୁଟି ଲୋକଙ୍କର ଅଭ୍ୟାସ। ଗତ ହେଇଗଲେ ରୁଟି ରୁଟି ଅଭ୍ୟାସ ହେଇଗଲା ପରେ ଗହମକୁ ଛଡେଇ ଦେଲେ ସରକା
ରୁଟି ହଁ ଠିକ କଥା ଠିକ କ
ଏନା ଘରେ ଘରେ ରୁଟି। କିନ୍ତୁ ଦେଖିବ ଡାଇବେଟିସ୍ ଘରେ ଘରେ।
ଘରେ ଘରେ ରୁଟି କିନ୍ତୁ ଯଦି ମାନେ କଣ କହିଲ! ଭାତ ନହେଲେ ଚଳିଯିବ। କିନ୍ତୁ ତୁ ଯଦି ଅଟା ନଥିବ ଜବରଦସ୍ତି ଆଣ।
ସେଆ ପରା। ସାଙ୍ଗେ ସାଙ୍ଗେ ଆଉ ଓ! ତମେ ଯୋଉ କହୁନ ଅ ଓଃ ରୁଟିଟା ଅଟା ଟାକୁ ଜନ୍ତିଲା ପରେ ଟିକେ ତେ ମିଠା ଅଂଶ ପଳେଇ ଆସେ ସେଥିରେ ଆକଚୁଆଲି ମିଠା ଅଂଶ ରହୁଛି ହୁଁ। ମିଠା ଅଂଶ ରହୁଛି ସେଇପାଇଁ ତ ଏବେ ଯୋଉ ଦେଖିବ ମିଲ୍ଟେସ୍ ଯୋଉମାନେ ଖା ମିଲ୍ଟେସ୍ କଥା ପ୍ରଚାର ପ୍ରସାର କରୁଛନ୍ତି। ସେମାନେ ଡୋ ଡାଇରେକ୍ଟଲି ମନା କରୁଛନ୍ତି ଯେ ତମେ ଗହମ ଖାଅନା।
ଗହମ ଖାଅନା ବୋଲି କିି।
କ୍ଷତିକାରକ।
ନାଇ ବା ଏଇ ଯେଉଁ ତାପସୀଙ୍କ ବାପା ସେଇଠି ଥିଲା ବେଳେ ଡାଇବେଟିସ୍ ବାହାରିଲା। ଆର ମାସେ ଯୋଉଁ ଯାଇକି ଥିଲେ। ସିଏ କଣ କରିଛି ନା ଅଟା ଖାଇବାକୁ ସିଏ ବିଲକୁଲ ନିଜେ ମନା କରିଦେଇଛି ବାପାଙ୍କୁ। ମାନେ ସେ ସିଆଡୁ ମାଣ୍ଡିଆ ମାଣ୍ଡିଆ, ବେସନ, ବାଜରା। ଏଇ ସବୁ ପାଉଡର ହଁ ମିକ୍ସ କରିକିରି ପଠଉଛି।
ହଁ।
ପଠଉଛି ଆଉ ଏବେ କଣ ମତେ କାଲି କଣ ମତେ କହିଲା କି ଭାଉଜ ମୋର ବି ବାହାରି ପଡିଛି ମୁଁ କହଲି ହେଲେ ତମର କେବେ ବାହାରିଲା ହଁ ପରା! କହୁଛି ହଁ ବା ଭାଉଜ ମୋର ବାହାରିଲାଣି ମାସେ ହେଲାଣି ବାହାକୁ ଆଣି ଯଉ ପଡିଲା। ଆଉ ଖିରି ସବୁ ଖିଆ ହେଇଗଲା ମିଠା ଖିଆ ହେଇଗଲା ତାପରେ ଚେକ୍ କଲା ବେଳକୁ ମୋର ବାହାରି ପଡିଛି।
ଏ ବାବା ମୋର ତାହେଲେ ମୁଁ ଟିକେ ଟେଷ୍ଟ କରିଦିଏ।
ହଁ ପରା ତାର ବାହାରିଛି କଣ ତାର କଣ ଗୋଟେ ମେଡିସି ଚିନ ଖାଉଥିଲା କି କଣ କାହିଁ ଭଲ ହଉନି ଏମିତି କଣ ଚେକ୍ କଲା ବେଳକୁ ଡାଇବେଟିସ୍ ବାହାରିଲା ଆଉ ସେବେ ଟିକେ ମାନେ ଷ୍ଟାର୍ଟିଙ୍ଗଟା ତାର ହଉଛି ହଁ କଣ୍ଟ୍ରୋଲ କରିଦେଲେ ହେଇ ଯିବ ତ କାଲି
ଯିଏ ସିଏ ସିଏ କରିଦବ ସିଏ ମ୍ୟାନେଜ କରିନବ କାହିଁକିନା ହୁଁ ମୁଁ ବା ବାବୁଙ୍କର ଡାଇବେଟିସ୍ ବୋଲି ମୁଁ ପ୍ରାୟତ ମିଲେ-ମ-ମ-ମିଲେଟ୍ସ ଇଏ ନହେଲେ ମାଣ୍ଡିଆରେ ରୁଟି କରିକି ଦିଏ ଏବେ ଟିକେ କରିପାରୁନି। ନହେଲେ ମଝିରେ ମଝିରେ କରିକି ଦିଏ ମାଣ୍ଡିଆ ଏବେ ଟିକେ ନାହିଁ ସରିଯାଇଚି ବୋଧେ ନା କଣ। ମେଲେସ୍ ଟା ଅଛି ବନେଇକି ଦିଏ ଦି ପ୍ରହରେ ଆଉ।
ହୁଁ ହୁଁ ନାଇଁ ସିଏ ଟିକେ ଦାୟିତ୍ୱବାନ୍। ପୁରା ମାନେ ତାର ଟିକେ କଣ ହେଲେ ପୁରା ସତର୍କ। କରେଇଦବ ଆ ମୁଁ କାଲି ନା ପହର ଦିନ ଟିକେ ଫୋନ କରିଥିଲି ଆଠଟା ବେଳେ ସକାଳ ଆଠଟା କହିଲା ଭାଉଜ ଏଇ ଜଷ୍ଟ୍ ଚାହା ଟିକେ ଚାହା ତ ସେ ପିଏନି। କଫି ଟିକେ ଆଉ ସୁଗାର ଫି ବିସ୍କୁଟ୍ ଗୋଟେ ଧରିକି ବସିଥିଲା ଆଉ। ଗଲା ନା ସେ କେବେ ବି ଚା ଏପଟକୁ ଆସିବ ଯେ କହିବ ଆମେ ଦି ଜଣ ନଣଦ ଭାଉଜ ଚାହା ପିଅ କହିବ ହେ ତମେ ପିଅ ମୁଁ ତମ ସାଙ୍ଗରେ ସାଙ୍ଗ
ନା ମୁଁ ବି ଚାହା ପିଆ ପୁଇ କରେନି।
ଆ ନାଇଁ ସେ ଚାହା ପିଏନି ମୁଁ ପିଏ କାରଣ ଗୋଟେ ଟାଇମ୍ ଏଇ ଯୋଉ ଛୁଆ ଦିଟା ଛୁଆ। ଛୁଆ ହେଲା ପରେ ମାନେ ଫାଷ୍ଟ୍ ଛୁଆ ବେଳକୁ କିଛି ମାନେ ଲାଗୁନଥିଲା ସେକେଣ୍ଡ୍ ଛୁଆ ହେଲା ବେଳକୁ ମତେ ଖାଲି ଯେମିତି ଚୁଡ଼ା ଭଜା ଚାହା ପିଇବା ପାଇଁ ଇଚ୍ଛା ହେଲା।
ହୁଁ ହୁଁ।
ମାନେ ଆଉ କିଛି ରୁଟି, ପରଟା, ଚକୁଳି ଏସବୁ ମୋ ମା ଆଉ ପୁଣି ଥିଲେ ସବୁ ଯେମିତି ଯାହା ଯେମତି କରିକିରି ଦବା ପାଇଁ ଦିଅନ୍ତି। କିନ୍ତୁ ମୋର ସେଗୁରା କିଛି ଇଚ୍ଛା ହେଲାନି ଖାଲି ଚାହା ଆଉ ଚୁଡ଼ା ଭଜା କମ୍ପଲସରି ଚୁଡ଼ା ଭଜା ଘିଅରେ ମାନେ ଛୁଙ୍କ ଯୋଉଡା ସେମିତି ହେଇଥିବ ତାପରେ ଏବେ ତ ମାନେ ଗୋ ଗୋଟେ ଦିନ ଚାହା ପିଆ ବନ୍ଦ ନ କରିଦେଲେ
ହୁଁ।
ପୁରା ମୁଣ୍ଡ ବିନ୍ଧା ହେଇଯାଉଚି ମାନେ ଉପାସ ଉପାସ ଦିନ ଯଉ ପିଆ ହଉନି।
ଓ ହୋ।
ହେଇଯାଉଚି ବାନ୍ତି ହେଇଯାଉଚି କିନ୍ତୁ କମ୍ପଲସରି ମାନେ ଯେମିତି ହେଲେ ମୁଁ ସକାଳ ଟାଇମ୍ ଟା ପିଏ ଯେତେ ଯେ ଯେତେ କାମ ଥାଉ ମୁଁ ସକାଳ ଟାଇମ୍ ଟା ଯେମିତି ହେଲେ ଟିକେ ପିଇବି ଜଳି ଖାଇକି ପିଇବି ଖାଲି ପେଟରେ ବି ପିଏନି। କିଛି ଖାଇବି ଯାହାବି କରିଥିବି ଯେମିତି ସୁଜି, ପରଟା, ସିମେଇ। ଯାହା କରିଥିବି ଆଗ ଖାଇବି ତାପରେ ଚାହା ପିଇବି ପାଣି ପିଇବି ଚାହା ପିଇବି। କିନ୍ତୁ ମାନେ ପେଟୁ ଟା ଜଳଖିଆ କରିବି ତାପରେ ଯାଇକରି ଚା ପିଇବି ନହେଲେ ଚାହା ଖାଲି ପେଟରେ କେବେ ନାଇଁ। ନାଇଁ ପଖାଳ ଆମର ଆଦତ ନାହିଁ କିନ୍ତୁ ସେଇ ପଖାଳ ଖାଇବୁ କିନ୍ତୁ ଖରାବେଳେ। ହଁ ଖରାବେଳେ ଯଦି ଇଚ୍ଛା ହବ ଟିକେ ଖାଇବୁ ସଜ ଭାତ ପଖାଳ କରିକି ନଚେତ୍ ରାତି ରେ ଯଦି ଇଚ୍ଛା ହେଲା ଖାଇବୁ। କିନ୍ତୁ ସକାଳ ଟାଇମ୍ ଟା ଆଦାତ ନାଇଁ ସକାଳ ଟାଇମ୍ ଟା ଜଳଖିଆ।
ହୁଁ ହୁଁ।
ଛୁଆ ମାନେ ନିଅନ୍ତି। ସବୁ ଟିଫିନ୍ ବନା ହୁଏ ଏମତି ସୁଜି, ମଟର ତରକାରୀ, ଇଟିଲି, ମଟର। ଆଉ ଦୋସା, ଚଟନୀ, ପରଟା, ଭଜା ଏସବୁ। ତ ହୁଏ ମାନେ ତାଙ୍କର ସପ୍ତାହକ ସାତ ଦିନି ସାତଟା ଜଳିଖିଆ।
ହୁଁ।
ସବୁହୁଏ।
ତାଙ୍କ ସ୍କୁଲ୍ ରେ ନା ହୁଁ।
ଶନିବାର ଦିନ ଟିକେ ଭେରାଇଟି ଥାଏ। ମାନେ ଯାହା ନେଇପାରିବ ଯେମତି ବ୍ରେଡ, କେକ୍, ଆଉ ଚାଓମିନ୍, ମ୍ୟାଗି ଏସବୁ। ସବୁ ଶନିବାର ଦିନ ଆଲାଉ ଅଛି।
ହୁଁ ହୁଁ।
କି ସବୁ ଦିନ ସବୁ ରୋଟିନ୍ ଥାଏ।
ଉ ହୁ।
ଆଉ ସେଇଗୁଡା ତ ସବୁ ହୁଏ। ଘରେ ବି ବଡ ଲୋକ ଖାଆନ୍ତି। ବାପା ମା ସ୍ଵାମୀ ସବୁ ଖାଆନ୍ତି।
ତମବି ଟିକେ ଖାଇଦିଅ ଆଉ ହଁ ଆଉ କାହିଁ ଇ କର।
ପଖାଳ ଝିଅ ବଳେ ଥିଲା। ମ ଆମ ଗାଁ ରେ ଯେତେବେଳେ ଘରେ ଥିଲୁ ଝିଅ ବଳେ ଅଭ୍ୟାସ ଥିଲା। ସକାଳୁ ଆଗ ପୋଡା ପୋଡି ହଉ ଭାତ ବସି ଥିବ ବାଇଗଣ, ଟମାଟୋ ଏ ସବୁ ପୋଡିଦବୁ ଚୁଲିରେ ନହେଲେ ଭାତରେ ଆଗେ ଭାତରେ ସିଝି ଦଉଥିଲେ ଆଳୁ। ଏବେ ଆଉ ମନା କରୁଛନ୍ତି ଆଉ ସେ ଯୋଉ ନାହାନ୍ତି। ଏ ତୁ ସେଇଗୁଡା ସବୁ ଚ ପଟିକିରି ମିକସଚର ପକେଇି ବଢି ପକେଇ ଆକୁ ପଖାଳ ଖାଇଦଉ। ଚକଟା ଚକଟି କରି ଗୋଟେ ପାଗ ବନେଇକିରି ପ ପଖାଳ ଖାଇଦେଉ ଆଉ ବାହା ସରିଲା ପରେ ରୁଲଟା ତ ଅଲଗା ହେବ ନା।
ହଁ ହଁ ହଁ। ଯୋଉ ଦେଶ ଯାଇ ସେଇ ଫଳ ଖାଏ ଆଉ।
ଖାଏ ଆଉ ସମସ୍ତଙ୍କୁ କରିଦେଇକି ଦବୁ ଗୋଟେ ଆଉ ଆମେ ଖାଇବୁ ଗୋଟେ। ତେଣୁକରି ସବୁ ସେଇ ଜଳଖିଆ। ଖିଆ ଉପରେ ଚାଲିଲା ଆଉ ଅଭ୍ୟାସ ହେଇଗଲା ଆଉ। ନହେଲେ ମୋର ଫାଷ୍ଟ ଝିଅ ବେଳକୁ କିଛି ମୋର ଚାହା ପିଇବା ଅଭ୍ୟାସ ନଥିଲା ଝିଅ ବେଳେ ବି ଚାହା ପିଇବା ଅଭ୍ୟାସ ନଥିଲା। ଏପୁଅ ହେଲା ବେଳୁ ମାନେ ଚାହା ପିଇବା ଗୋଟେ ଆଦତ ହେଇଗଲା ପୁରା ଆଉ କଣ କରିବ। ଥଣ୍ଡା ଟିକେ ହେଇଯାଇଛି ବଧେ?
ହଉ ଠିକ ଅଛି ଆଉ କେବେ କଥା ହେବା। ହୁଁ ଯଦି କାଷ ଟିକେ ନହେଲାଣି। ଥଣ୍ଡା ହେଇଗଲା ଟିକେ କାଶ ମୋତେ ହେଇଯାଏବି ମୋର ସବୁଠୁ ଇଏ ହେଲା କାଶ କାସ ଟିକେ କି କଣ ଟ ଉଣେଇଶି ବିଶ ହେଲେ କାଶ ଥଣ୍ଡା କି ଗରମ ଏଇ ଦିଟା ଇମ୍ବାଲାନ୍ସ ହେଇଗଲେ କାଶ ହେଇଯିବ।